କୁହନ୍ତୁ
ଆଉ ବନ୍ଧୁ କେମିତି ଅଛନ୍ତି
ବନ୍ଧୁ ଖୁସିରେ ଅଛନ୍ତି
ଓ ବଢିଆ ଆଉ ଆପଣ ଖୁସି ରହିଲେ ଆମକୁ ଖୁସି ଲାଗିବ ଆଉ ବନ୍ଧୁ ଆଉ
ବନ୍ଧୁ ଖୁସିରେ ତ ସମସ୍ତେ ଖୁସି ଆଉ
ଆଜ୍ଞା ବନ୍ଧୁ ଠିକ୍ କହିଲେ
ହୁଁ ସେ ଜଗବନ୍ଧୁ ବି ଖୁସିରେ ସେଠି ଅଛନ୍ତି ଆମେ ବି ଏଠି ଖୁସିରେ ଅଛୁ
ସେ ସିଏ ଖୁସି ରଖିଲେ ଆମେ ଖୁସି ରହିବା ଆଉ ନିଶ୍ଚୟ ସିଏ କୋ ଟି ମଉଡ଼ମଣି କଳା ସାହାନ୍ତ
ବାସ୍ ବାସ୍ ସେଇ ତ ଆଉ
ଆଉ ବନ୍ଧୁ ଏଥର କ ହଁ ହାତ ନ ଥାଇକି ସେ କୁହନ୍ତୁ କୁହନ୍ତୁ ହଁ
ହୁଁ
ମାଉସୀ ଆମ ମନସ୍କାମନା ବି ବୁଝିପାରନ୍ତି
ହଁ ହ
କଳା ଠାକୁର କ ଆଉ ବନ୍ଧୁ ଜାଣିଲେ ତ ଏଥରକ ଆମ କାଳୀ ପୂଜା ତେ ଜାଣିଥିବେ ଆଉ ଆପଣ ଆଉ ଏଠି କେମିତି କାଳୀ ପୂଜା ହୁଏ ଆଉ
ତମ କାଳୀ ପୂଜା କଥା କାଇହିଁ କହୁଛ ମାନେ ଜବରଦସ୍ତ ପୁରା ମୁଁ ଭିଡିଓ ଦେଖି ପୁରା ଥରହର ମୁଁ କହିଲି ଯାଇଥିଲେ ଥରେ ହେଇଥାନ୍ତା
ଦଶ ଏଗାର ଦିନ ହେ ପୁରା ଆମର ମଉଜ ମସ୍ତି ଚାଲେ
ହଁ
ମେଲୋଡି ଫେଲୋଡି ହେଇକି ପୁରା ସବୁ ଯାତ୍ରା ବି କୋଉଠି କୋଉଠି ହୁଏ ପାଲା ବି କୋଉଠି କୋଉଠି ହୁଏ।
ଆଚ୍ଛା ଆଚ୍ଛା ପୌରାଣିକ ରୀତି ବି ହୁଏ ନା କଣ।
ପୌରାଣିକ ରୀତି ବି ଆମର ହୁଏ।
ଆଚ୍ଛା ଆଚ୍ଛା।
ଆଉ ଆ ଏଥରକ ଆସନ୍ତୁ ବନ୍ଧୁ ଆମ କାଳୀ ପୂଜା କୁ।
ହୁଁ ଏଥର ନିଶ୍ଚିତ ଯିବି ନା ନିଶ୍ଚିତ ମୁଁ ଗତ ବର୍ଷ ଯୋଉ
ରହିବେ ଦୁଇ ଚାରି ଦିନ ଆମେ ବୁଲିବାକୁ ଯିବା।
ନିହାତି।
ବୁଲାବୁଲି କରିବା।
ହୁଁ।
ଯାତ୍ରା ଦେଖିବା।
ହଁ ତମର ସେ ଯୋଉ ମେଲୋଡି ଯୋଉ ନାଚ କୁଦ ହଁ ହଁ ତମର ସେ ଯୋଉ କଣ କହିଲ ମୁଁ ଜାଣିନଥିଲି ତମ କାଳୀ ପୂଜା ଏତେ ଭଲ ହୁଏ ସେ ଯୋଉ - ଗୋଟେ ଭିଡିଓ ଦେଖିଥିଲି ଜଣେ ବ୍ଲଗର ବ୍ଲଗ କରିଥିଲା। ମୁଁ କହିନି କଣ ସେ ମେଢ ମାଙ୍କ ର ସବୁ ହେଇଛି ମୁଣ୍ଡ ଖରାପ।
ଆମର ବନ୍ଧୁ ଚାରିଆଡେ ପୁରା ଲାଇଟ ର ପୁରା ଉତ୍କର୍ଷନା ପୁରା ସବୁଆଡ଼େ ଭଲସେ ଲାଗେ।
ହଁ।
ଆଉ ପୁରା ଆମ ଆଲୋକିତ ହୋଇଯାଏ କାଳୀ ପୂଜାରେ।
ପୁରା ସହର ପୁରା ଆଲୋକି ତ ସହର ନାଁ
ପୁରା ସହର ଆଲୋକିତ। ଆଉ କହିବାକୁ ପଡିବ ଆପଣ ତ ଦେଖିଥିବେ ଆଉ କଣ ବର୍ଣ୍ଣନା କରିବି ଆପଣଙ୍କ ଆଗରେ।
ହଁ ଆପଣଙ୍କର ଯୋଉ ମେଢ ଯୋଉ କେତେ ଦିନ ପୂର୍ବରୁ କଣ କରନ୍ତି?
ଆମର ବନ୍ଧୁ ମେଢ ମିନିମମ୍ ପ୍ରାୟତଃ ମି ତିରିଶ ଦିନ କି ଚାଳିଶ ଦିନ ପୂର୍ବରୁ ମେଢ ବନା ହୁଏ।
ହଁ ଏତେ ବଡ଼ ମେଢ଼ ବନେଇଛନ୍ତି ମୁଁ ଦେଖିଲି ଆଉ ନିହା ସମୟ ଲାଗିଥିବ କାରିଗର ବି ଲାଗିଥିବେ କେତେ କାରିଗର ଆସନ୍ତି?
ବନ୍ଧୁ ଉଁ ପ୍ରାୟତଃ ଦଶଟା ଏଗାର ଜଣ।
ଆରେ ବାପ୍ ରେ।
ପନ୍ଦର ଜଣ ବି ହେଇଯାଆନ୍ତି ବନ୍ଧୁ।
ଆଚ୍ଛା ଆଚ୍ଛା ହଁ ସେ ମେଢ ହେଇଛି ସେଇ ଭଳିଆ ଆଉ କାରିଗର ନିହାତି ଦରକାର ହଉଥିବେ ସମୟ ନି ନିହାତି ଦରକାର ହେଉଥିବ ପଇସା ବି ଅର୍ଥ ବି ସେଇଭଳିଆ ଖର୍ଚ୍ଚ ହୋଇଥିବ।
ବନ୍ଧୁ ନିହାତି କଣ ପାଇଁ ନା ଦଶ ଦିନ ମେଢ ରୁହେ। ସବୁ ଆଡୁ ଲୋକ ବୁଲିବାକୁ ଆସନ୍ତି।
ହଁ କେତେ କୁଆଡେ ଲୋକ ଯାଆନ୍ତି।
ଆଜ୍ଞା ମଉଜ ମସ୍ତି କରିବାକୁ ଆସନ୍ତି ବହୁତ।
ହଁ।
ଆଉ କହିବାକୁ ପଡିବ ବନ୍ଧୁ।
ହଁ ବାଣ ଫୁଟା ଫୁଟି ଆମେ ତ ଭାବୁଥିଲୁ ଆମର କାଳୀପୂଜା ମାନେ ଖାଲି ବାଣ ଫୁଟେଇବୁ ମ ଟିକେ ମଜା ମସ୍ତି କରିବୁ ବୁଲିବୁ ଇଏ କରିବୁ ଏଇଆ। କିନ୍ତୁ ଆପଣଙ୍କ ଆଡେ ସେ ଯୋଉ ମେଢ ମୁଁ ଦେଖିକି ଆମେ ପୁରା ବିଚଳିତ ଆକର୍ଷିତ ପୁରା।
ବନ୍ଧୁ କଣ କରିବା ଆମର ତ ସେଇଭଳି ହୁଏ ଆଉ।
ଆପଣଙ୍କର ତଥାପି ଆପଣଙ୍କ ସେଇ ଯୋଉ ସହରରେ କେତେ କଣ ମେଢ ତିଆରି ହୁଏ?
ବନ୍ଧୁ ପ୍ରାୟତଃ ପଚାଶ ଷାଠିଏ।
ପଚାଶ ରୁ ଷାଠିଏ।
ଆଜ୍ଞା ବନ୍ଧୁ।
ଏମିତି ମେଢ କରନ୍ତି?
ଆଜ୍ଞା।
ପ୍ରଚୁର ଅର୍ଥ ତାହେଲେ ଖର୍ଚ୍ଚ ହଉଥିବ ନୁହେଁ କି?
ପୁରା ବାଗେଇକିନା ରୁହନ୍ତୁ।
ହଁ ତୁମେ ଜାକ ଜାକମର କରନ୍ତି ଆଉ ଲାଇଟ୍ ଲଗାନ୍ତି ଆଉ ସେ ଯୋଉ ମେଢ଼ ତିଆରି ହୁଏ ଆଉ ସେ ଯୋଉ ଚାରିପଟରେ ଯୋଉ ପେଣ୍ଡାଲ ଯୋଉ ହୁଏ ଆଉ ତୁମର ସେଠି ଯୋଉ ମେଲୋଡି ନାଚ ନୃତ୍ୟ ନୃତ୍ୟ ପରିବେଷଣ ଆଉ ଭଜନ ସନ୍ଧ୍ୟା ସେଥିରେ ବି ତ ବହୁତ ଟଙ୍କା ଖ ର୍ଚ୍ଚ ହଉଥିବ?
ବନ୍ଧୁ ନିହାତି ଲକ୍ଷେ ଦୁଇ ଲକ୍ଷ ପାଖାପାଖି ବନ୍ଧୁ।
ହଉ ଏତେ ଟଙ୍କା ସବୁ କିଏ ଦିଅନ୍ତି କଣ?
ବନ୍ଧୁ ଏଠି ଅଛନ୍ତି ଭଲ ଭଲ ଲୋକ ଆଉ ହଉଛି ବନ୍ଧୁ ବର୍ଷକର ଯୋଉ
ଆମର ଆଦାୟ ହେଇଥିବ ଯୋଉ ମା ହଁ।
ସେ-ସେ ମାସୁକୁ ମାସ ଯୋଉ ଆଦାୟ ହୁଏ ଦୋକାନୀଙ୍କ ଠାରୁ ଚାନ୍ଦା ଆଉ ଆଉ ପିଲାମାନେ ବି ଦିଅନ୍ତି ଚାନ୍ଦା ମାସୁକୁ ମାସ। ଆଉ ବର୍ଷକୁ ବର୍ଷ ବି ପିଲାମାନଙ୍କର ଚାନ୍ଦା ଅଛି। ଏଇ ସବୁ ବନ୍ଧୁ। ହେଇଯାଏ।
ଆଚ୍ଛା-ଆଚ୍ଛା ମୁଁ ତ ସେଇଆ କହିଲି ନା ଏତେ ଜାକ ଜକମର ହଉଚି
ଆଜ୍ଞା ବନ୍ଧୁ ନିହାତି।
ଆଉ ସବୁବେଳେ ଆପଣଙ୍କ ହଁ ସବୁ ବର୍ଷ ଏମ୍ତି କରନ୍ତି।
ହଁ ବନ୍ଧୁ ଆମର ପ୍ରାୟତଃ ମୁଁ ଦେଖି ଆସୁଚି। ଆପଣ ବି ତ ଆପଣଙ୍କ ଛୋଟବେଳକୁ ଦେଖି ଆସୁଥିବେ ଏଇଭଳିଆ।
ହଁ ମୁଁ ଦେଖିଥିଲି ମୁଁ ତ ଆଗରୁ ଆମ ପାଖରେ ମୋବାଇଲ୍ ଫୋବାଇଲ୍ ନଥି ଥିଲା ଏବେ ଯୋଉ ଆମେ ଦେଖିଲୁ ଏତେ ସୁନ୍ଦର ମେଢ଼ ଏତେ ଜାକ୍ ଜକମ୍ ର ଏତେ ବଡ଼-ବଡ଼ ତାକୁ ବିସର୍ଜନ ସବୁ କେମ୍ତି କଣ କରନ୍ତି?
ବିସର୍ଜନ୍ ତାକୁ ପ୍ରାୟତଃ ଦଶ ପନ୍ଦର ଜଣ କୋଡିଏ ଜଣ ବନ୍ଧୁ ନିଅନ୍ତି। ଗାଡିରେ ପ୍ରାୟତଃ ଟ୍ରାକ୍ଟର୍ ହଉ ନହେଲେ ହଉ ଏଇ ସବୁଥିରେ ନଦିକି ନିଅନ୍ତି ଭଗବାନ୍ ଙ୍କୁ ଆଉ। ଯୋଉ କାଳୀ ମା ହେଲେ କି ଲକ୍ଷ୍ମୀ ନାରାୟଣ ହେଲେ ଏଇ ସବୁ ବନ୍ଧୁ ଆଉ।
ହଁ ଆଚ୍ଛା ସମସ୍ତଙ୍କର ମାନେ ଯୋଉ ପ୍ରତିମୂର୍ତ୍ତି ବନାନ୍ତି ସେ ଯୋଉ ମୂର୍ତ୍ତି ଗୁରା ସମସ୍ତେ କାଳୀ ମା ଙ୍କର ବନାନ୍ତି ନା ଅଲଗା-ଅଲଗା ବି
ନା ବନ୍ଧୁ-ବନ୍ଧୁ ଚାଳିଶିଟି ଖଣ୍ଡ କାଳୀ ମେଢ଼ ଆଉ କୋଡିଏଟି ଖଣ୍ଡ ଲକ୍ଷ୍ମୀ ନାରାୟଣ। ଏଇ ଆଉ। ଏଇଭଳି ହୁଏ ଆଉ।
ଆଚ୍ଛା ଆପଣଙ୍କର ସବୁ ତାହେଲେ ଆପଣଙ୍କ ତାହେଲେ ସବୁ ତାହେଲେ କମିଟି ଥିବ ବୋଧହୁଏ? କମିଟିର ସବୁ
ଆଜ୍ଞା ବନ୍ଧୁ କ୍ଲବ୍ କମିଟି ଅଛିଟି।
ଆଚ୍ଛା। କମିଟିର ସଦସ୍ୟ ମାନେ ପଇସା ଦିଅନ୍ତି ଆଉ ସେଇଠି ଯୋଉ ନାମି ଦାମୀ ଲୋକ ଯୋଉମାନେ ସବୁ ଥାନ୍ତି ସେମାନେ କିଛି ସବୁ ସ୍ଵ ହସ୍ତରେ ସବୁ ଦାନ କରନ୍ତି ଆଉ।
ଯେତେ ଯାହାର ଖୁସି ହେଲା ସେ ଦାନ କରନ୍ତି।
ଆଚ୍ଛା ସାମର୍ଥ୍ୟ ଅନୁସାରେ ଯିଏ ଯାହା ଦଉଚନ୍ତି ଆଉ।
ଆଜ୍ଞା ବନ୍ଧୁ କାହାକୁ ଖୋସାମତ୍ କରିବାକୁ ପଡେ ନା ସେ ଖୁସିରେ ଆଣିକି ଦେଇଦିଅନ୍ତି। ଆଉ ଆପଣ ଜାଣିଥିବେ ତ କାଳୀ ପୂଜା ଧୁମଧାମ୍ ପାଳନ ହୁଏ ଏଠି ଆମର ଆଉ। ଦେଖଥିବେ ଆଉ ମୋବାଇଲୁ ରୁ।
ଆଜ୍ଞା ତ-ତ ଅଭିନେତା ଅଭିନେତ୍ରୀ ସବୁ ଆସନ୍ତି। ଆଉ ସବୁ ଆମର ସଙ୍ଗୀତ ପରିବେଷଣ ପାଇଁ ଆସନ୍ତି ଗାୟକ ଆସ ନ୍ତି ନୃତ୍ୟ ପରିବେଷଣ କରିବା ପାଇଁ ବି ଆସନ୍ତି ମୁଁ ଦେଖିଛି। ଆଉ ଭଲ-ଭଲ ଜିନିଷ ସବୁ ବହୁତ୍ ବଢ଼ିଆ ହୁଏ ଆଉ। କାଳୀ ମାଙ୍କର ଯୋଉ ମେଢ ଅଛି ତାଦେରେ ସବୁ ଚାନ୍ଦି ମେଢ ମେଢ ଆଉ ଏମ୍ତି ସବୁ କାଳେ ସବୁ ମେଢ ନା
ହଁ ସୁନା ବି ସୁନା ବି ଲାଗେ ପ୍ରବଳ।
ହଁ ଏଇ ଯୋଉ ଯୋଉ ଆମର କଣ କହିଲ ଯୋଉ ଗୋଲଡେନ କୁଇନ ଯୋଉ
ହଁ ସିଏ ହଉଛନ୍ତି ଆମ ଗରିରିଆପୁର
ହଁ ଗୋଲଡେନ କୁଇନ ଗରିଆପୁର ହଁ
ସିଏ ସବୁ ସୁନାର ମା ମାଙ୍କୁ ସଜା ହୁଏ।
ଆଚ୍ଛା ଆଚ୍ଛା
ଆଉ ଆପଣ ତ ଜାଣିଥିବେ ଆମର ଏଠି ଧୁମଧାମ ରେ ପାଳନ ହୁଏ କାଳୀପୂଜା ମନୋରଞ୍ଜନ ବଢିଆ କାର୍ଯ୍ୟକ୍ରମ ହୁଏ। ଆଉ ଆପଣ କେବେ ଆସିନାହାନ୍ତି ଏଇଥରକ ଆସନ୍ତୁ ଆମ ଘରେ ରହିବେ ଚାରି ପାଞ୍ଚ ଦିନ। ତାପରେ ମନୋରଞ୍ଜନ କରିକି ଯିବେ ସାରିକି
ହଁ ଦେଖିବା ଏ ତ ଅତି ସୁନ୍ଦର ଜିନିଷ। ତାକୁ ନ ଦେଖିଲା ଭଳିଆ ଆଉ ଅଛି ନା ଏମିତି ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେ ଯେତେ ଦେଖୁଥିଲେ ନୂଆ ଲାଗୁଥାଏ ଆସି ତ ସେ ସେଇ ଭଳିଆ ଜିନିଷ ପୁରା ଆଉ
ବନ୍ଧୁ ନିହାତି।
ଆଚ୍ଛା ଆଚ୍ଛା ଆପଣଙ୍କର ଭୋଜି ଭାତ ହୁଏ।
ହଁ ବନ୍ଧୁ ନିହାତି ଦଶ ଦିନ ଯାକ ଭୋଜି ହୁଏ।
ଆଚ୍ଛା ଆଚ୍ଛା ତାେ ସିଏ ତ ସିଏ ମାନେ ଅତି ଗୋଟେ ଉତ୍ତମ ଜିନିଷ ମାନେ କେବଳ ନୁହେଁ କି ଆମେ ଠାକୁରଙ୍କୁୂ ପୂଜା କରିଦବା ଇଏ କରିଦବା ସେଟା ଗୋଟେ ମୁଖ୍ୟ ଜିନଷ ନୁହେଁ। ଆମେ ଯଦି ଲୋକଙ୍କୁ କିଛି ଖାଇବାକୁ ଦେଇପାରିବା ଗରିବ ଗୁରୁବଙ୍କୁ ଯଦି ଖାଇବାକୁ ଦେଇଦବା ବିକାରୀମାନାନଙ୍କୁ ଖାଇବାକୁ ଦେଇଦବା। ସିଏ ତ ଅତି ଅତି ଉନ୍ନତ ମାନ ଜିନିଷ ସେଇ ତ ଠିକ୍ ମାନେ ପୂଜା।
ନିହାତି ନିହାତି ବନ୍ଧୁ।
ହଁ ପ୍ରକୃତ ପୂଜା ତ ସେଇ।
ଆମର ପ୍ରାୟତଃ ଦଶ ଦିନ ଯାକ ବହୁତ ଧୁମଧାମ ରେ ଖାଦ୍ୟପେୟ ହୁଏ।
ଲୋକ ଖୁସିରେ ଆନନ୍ଦିତ ହେଇ ଖାଆନ୍ତି।
ଆଚ୍ଛା।
ଆଉ ସିଏ ବି କେହି ନୀତି ବି ଦେଇଦିଅନ୍ତି ଗୋଟେ ଗୋଟେ ଦିନ କହିକି।
ଆଚ୍ଛା ଆଚ୍ଛା
ଆଉ
ନୀତି ମାନେ ଏଇ ଯୋଉ ମାନେ ଠାକୁରଙ୍କ ପାଖରେ ଲାଗି ହବ ଭୋଗ ତାପରେ ସମସ୍ତେ ପ୍ରସାଦ ପାଇବେ ନୁହେ କି।
ସେଇ ଦଶ ଦିନରେ ବି ଲୋକ ଦେଇ ଦିଅନ୍ତି ନିଜ ନିଜ ତରଫରୁ ଗୋଟେ ଗୋଟେ ଦିନ ନୀତି
କାଇଁ ଯୋଉମାନେ ଥିବେ ସେମାନେ ଦଉଥିବେ।
ନିହାତି ନିହାତି ବ
ଆଚ୍ଛା। ଆଚ୍ଛା ତାହେଲେ ଆପଣଙ୍କ ତାହେଲେ ଏମିତି ହୁଏ ଆ।
ବନ୍ଧୁ ଆପଣ କଣ କହିବି କୋଉଥିରେ ବର୍ଣ୍ଣନା କରିବି ବନ୍ଧୁ।
ଯେଉଁ ମୁଁ ଦେଖିଥିଲି ଆପଣଙ୍କ ଥରେ ଗୋଟେ ଭସାଣି ନର ଏ ଯେଉଁ ଇଏ ଆସିଥିଲେ କଣ କହିଲେ ଅଘରୀ।
ହଁ ବନ୍ଧୁ ନିହାତି ଅଘରୀ ତ ଏବେ ଆସୁଛନ୍ତି ସବୁ ବର୍ଷ ବନ୍ଧୁ।
ହଁ ଅଘରି ଆସିଥିଲେ ଆଉ ସେଏ ଯୋଉ ଗୋଟେ ବଡ ଗୋଟେ କ ମଇଁଷି କି କୋଉି ଗୋଟେ ବସିକି ଆସୁଥିଲେ।
ହଁ ବନ୍ଧୁ।
ହଁ ମୁଁ ଦେଖିଥିଲି ଆଉ ସେ ଯ ଆମର ସେ ଯୋଉ
ବନ୍ଧୁ ସିଏ ଯୋଉ ଅଘ ହଁ ବନ୍ଧୁ ସେଇଟା ତ ପୁରା ମନୋରଞ୍ଜନ କରିଚି ଏଥର ଲୋକଙ୍କୁ ଆଉ। ଲୋକ କହିଚନ୍ତି ଫେରେ ଆଣ ଆମେ ମନ ଖୁସିରେ ଦୋବୁ କିଛି ଅର୍ଥ। କମିଟି।
ଆ ସେ ଗୋଟେ ଅତି ଗୋଟେ ଉ-ଉନ୍ନତ ମାନର ରମଣିୟ ଦୃଶ୍ୟ ଗୋଟେ। ମୁଁ ଦେଖିଲି ସବୁ ବିଭୂତି ଗୁଡେଇ ତାଙ୍କ ମଥାରୁ ଗୋଟେ ଏମିତି କଣ ନିଆଁରେ ବାହାରୁଚି।
ନିହାତି ନିହାତି ବନ୍ଧୁ ସିଏ ଯୋଉ କ-କରନ୍ତି।
ହୁଁ।
ସିଏ କେତେ ଖୁସିର ଆନନ୍ଦର ପରିଭାଷା ଲୋକଙ୍କୁ ମିଳିଚି ଏଇଥରକ।
ସିଏ ମାନେ କଣ ସତ ଅଘୋରି?
ହଁ ବନ୍ଧୁ ନିହାତି।
ସତ ଅଘରି ସେ ଯୋଉ ବି
ସିଏ ସତ ହଁ ବନ୍ଧୁ। ସିଏ ତାଙ୍କର ଧର୍ମ ପତ୍ନୀ ହେବେ। ସେଥିପାଇଁ ସିଏ ଶିବ ଆଉ ପାର୍ବତୀଙ୍କର ନୃତ୍ୟ କରି ସେଠି ବାହା ହୁଅନ୍ତି ଏଇ ସବୁ ହୁଏ ଆଉ।
ଆଚ୍ଛା ଆଚ୍ଛା ମୁଁ ଭାବେ ବୋଧେ ଅଘରୀର ମାନେ ବେଶ ଧାରଣ କରି ଲୋକ ବୋଧେ ଆସନ୍ତି।
ନା ସିଏ ହଉଚନ୍ତି ପ୍ରକୃତ ଲୋକ ତ ବ୍ୟବହାର କରନ୍ତି। କିନ୍ତୁ ଆମେ ଏଥର ତାଙ୍କ ପ୍ରକୃତ ଲୋକଙ୍କୁ ଆଣିଥିଲୁ।
ଆଚ୍ଛା ଆଚ୍ଛା।
ସିଏ ଯାହା କହିଲେ ଆମେ ସେଇ ଅନୁସାରେ ଦେଲୁ ତାଙ୍କୁ ଏ ଅର୍ଥ।
ଆଚ୍ଛା।
ଆଉ ବନ୍ଧୁ କଣ କହିବି ଏଇ ସବୁ ଆଉ ବର୍ଣ୍ଣନା କଲି ଆଉ ଆପଣ ତ ଆସିବେ ଏଥର କହିଚ ନ୍ତି ନିହାତି ଆସିକି ଏଥରକ ଟିକେ ବୁଲା ବୁଲି କରିବେ ଆଉ।
ହଁ ମୁଁ ଭାବିଲି କଣ କହିଲେ ସେମାନେ ମାନେ ବୋଧ ପୋଷାକ ପିଷାକି ଆଣୁଚ ଆସୁଚନ୍ତି ଅଘୋରୀଙ୍କର ମାନେ ଯୋଉ ଭସ୍ମ ଫସ୍ମ ଆଣନ୍ତି। ଏ କିନ୍ତୁ ସେମାନେ ପ୍ରକୃତ ଅଘୋରୀ ଆଁ ଆଚ୍ଛା ଆଚ୍ଛା ସେମାନେ ମଶାଣି ରୁହନ୍ତି ନା।
ମଶାଣିରେ ରୁହନ୍ତି ତାଙ୍କର ବି ଅଛି ସେଇ ମଶାଣିରେ ଘର ସେ କରିଚନ୍ତି। କେତେ ଲୋକ ନା ସିଏ।
ହୁଁ।
ସେ ସେଥିପାଇଁ ଘର କରିକି ରହିଚନ୍ତି ମଶାଣି ପାଖରେ।
ଆଚ୍ଛା ଆଚ୍ଛା। ହଁ ମାନେ ସେ ଗୋଟେ ବଢିଆ ହଁ ସେ ଗୋଟେ ବଢିଆ ଜିନିଷ ଗୋଟେ ବ ଅତି ଗୋଟେ ଉନ୍ନତ ମାନ ନୂତନ ପ୍ରଦର୍ଶନ ଗୋଟେ।
ନିହାତି ନିହାତି ବନ୍ଧୁ।
ମାନେ ତାଙ୍କୁ ଦେ ତାକୁ ଦେଖିବା ପାଇଁ ବୋହୁତ ଲୋକ ଯାଇଥିଲେ ହଁ ମୁଁ ଦେଖିଚି।
ହଁ ବନ୍ଧୁ ପୁରା ଘେରି ଗଲେ।
ହଁ ଆ ଆରେ ବାଃ। ମାନେ ଲୋକ ତାଙ୍କଠୁ ପ ଫଟ ଫଟ ଉଠେଇକି ଏତେ ଇଏ କଲେ। ମୁଁ କହନି କଣ ସତ ଅଘୋରୀ ନା କଣ ମୁଁ ପୁରା ବି ଦ୍ଵନ୍ଦ ରହିଗଲି।
ନିହାତି।